ବାର ବନ୍ଧୁଗଣ।
ହଁ ବନ୍ଧୁଗଣ କୁହନ୍ତୁ?
କଣ କରୁଛନ୍ତି?
କଣ କରିବା ଗାଧେଇବା ପାଇଁ ଆଇଛି ଆଉ।
ଯେତେବେଳେ ଦେଖିବ ସେଇ ଗାଧେଇ ଯିବା ଯିବା ଗାଧେଇଯିବା ଆଉ ଅଲଗା ତମକୁ କିଛି ଆସୁନି ନା କଣ ଖାଲି ସବୁବେଳେ ଗାଧେଇ ଯାଉଛ।
ଆଉ ସେତିକ କଣ ଆସିଛୁ ସେ ସେମତି ଆଉ କଣ କରିବା?
ଆଉ ସବୁ କାର୍ଯ୍ୟକ୍ରମ ସରିଗଲାଣି ନା ଆଉ କେତେ ବାକି ଅଛି?
ନା ବାକି ଅଛି ଟିକେ ପେଣ୍ଟ ସାର୍ଟ ଟିକେ ସଫା କରିବାର ଅଛି।
ହଁ ଧୁଆ ଧୁଇ କରିବ ଖାଲି ନା।
ହଁ ଧୁଆ ଧୋଇ ଟିକେ କରାହବ।
ଆଉ ରାତିରେ କିଛି ଅସୁବିଧା ହେଇନି ତ।
ନା ନା।
କାଳେ ହେଇଯାଇଥିବ।
ନା ନା ନା ନା ନା ଯାତ୍ରା ଆହୁରି ଅଛି ଭୋଜି ଅଛି।
ହଁ ଭଜି ଯାତ୍ରା ପାଇଁ ସବୁ ଚାଲିଛି।
ହଁ ଆଧୁଆଧୁଇ ଟିକେ ଚାଲିଛି ଆଉ।
ଟିକେ ଆୟୋଜନ ଚାଲିଛି ଭୋଜିର।
ହଁ ହଁ ଆୟୋଜନ ଚାଲିଛି ଆଉ କଣ କରିବା?
ଭଲ ଆଉ।
ହୁଁ।
ସବୁଆଡେ ଟିକେ ମଜା ନେବା ପଡୁଛି ନା।
ସବୁବାଟେ ଟିକେ ମଜା ନେବାକୁ ପଡୁଚି ଆଉ। ଆଉ କଣ ସବୁ ଖାନା ପିନା ସରିଲାଣି ନା ନାଇଁ?
ଖାନା ପିନା ସରିଲାଣି ଭଳିଆ ଆଉ।
ଭଳିଆ।
ହୁଁ। ସେଇଭଳିଆ ଆଉ ସରିବ ସରିବଣି ଆଉ।
ଆଉ ସପଟେ ବର୍ଷା ଫର୍ଷା କେମିତି ହଉଛି?
ବର୍ଷା ପା ଆମର ଟିକିଏ ମେଘ ପକେଇଲାଭଳିଆ ପାଗଟା କରିଛି ଯେ ଦେଖିଆ ବର୍ଷା ହବ ନା ହବନି ଆଉ?
ମେଘ ପକଉଛି ତାହେଲେ ଏପଟେ। ହାଲୋ। ହ୍ୟାଲୋ।
ଆପଣ କୁଆଡେ
ହାଁ।
ଆପଣ କଣ ପଚାରୁଛନ୍ତି କିଛି କହିବେ ନା ମୁଁ ଭାବିଲି ଯେ ଆପଣ କୁଆଡେ ପଳେଇଲେ ବୋଧେ?
ନା, ନା, ମୁଁ କୁଆଡେ ଯାଇନି ଯେ ଟିକେ
ଟିକେ ଅସୁବିଧା ରହୁଛି ବୋଧେ ନା ଆଉ।
ଆଜ୍ଞା, ଆଜ୍ଞା, ଟିକେ ଅସୁବିଧା ରହୁଛି ଆଉ।
ହୁଁ। ହାଲୋ।
ଏତେ ଅଧିକ ସମ୍ମାନ ଦେଲେ ମୁଁ କେମତି ଚଳିବି ଅଏ।
ହଁ ପରା।
ଟିକେ ଅଳ୍ପ କିଛି ସମ୍ମାନ ଦେବେ ନା ଆଉ ଏ ଅଶାରୁ ଅଧିକ ସମ୍ମାନ ଦେଇଦେବେ। ତ ସବୁ ଚଲିବ।
ହଉ ଆଜ୍ଞା, ଠିକ ଅଛି।
କାହିଁକିନା ଏତେ ସମ୍ମାନ ମୁଁ ଆଜି ଯାଏଁ ଗୋଟେ ପାଇନି ତ ସେଥିପାଇଁ କହୁଛି ଆଉ।
ଆସି ନାହାନ୍ତି ଯେ
ବୁଝିଲୁ ନା, ତମେ ଟିକେ ଚୁ ଛକକୁନ କରିଦଉଛୁ ଆଉ ନା କଣ?
ଟାୱାରର ଟିକେ ଅସୁବିଧା। ସେଥିପାଇଁ ଟିକେ ଶୁଭା ଯାଉନି ଆଉ।
ଟିକେ ଦେଖି ଚାଇଁକି ଟିକେ ନହେଲେ ଅସୁବିଧା ହେଇଯିବନା ମୋର ଏବେ। ଦେଖି ଚାହିଁ ଟିକେ କଥାବାର୍ତ୍ତା କରନ୍ତୁ ନହେଲେ ଅସୁବିଧା ହେଇଯିବ ନା।
ଆଜ୍ଞା, ଠିକ ଅଛି।
ଉଁ। ଆଉ ବାହା ବାଫା ହେଇଗଲଣି ମ୍ୟାରେଜ୍ ସରିଲାଣିି ନା ବାହା ଫାଆ ହେଇଗଲଣି ନା।
ନାଇଁ ମ ମୁଁ କେତେବେଳେ ବାହା ଫାଆ ହେଲି ବାହା ଫାଆ କିଛି ହେଇନାହିଁ ହେରା।
ହଁ ହେଇଯିବ ବୋଧେ ଆଉ ଲାଗୁଛି ଆଉ ଘରେ ତ ପ୍ରସ୍ତାବ ଖୋଲା ଚାଲିଛି ପ୍ରସ୍ତାବ।
ହଁ, ଆଉ କାହାର ପ୍ରସ୍ତାବ ଆଜ୍ଞା।
ଚାଲିଛି।
କଣ?
ପ୍ରସ୍ତାବ ଦେଖା ଚାଲିଛି। ଏ ପୁଅର ବୟସ ହେଇନି କି?
ନା ନା ଆମର ଗୋଡେ ବଏସ ଏବେ କଣ ନାଁ
ଏତେ ବଡ ହେଇଗଲେଣି ସବୁ କଥା ଜାଣିଲଣି ସବୁକଥା ଶିଖିଲଣି।
ହେଲିଣି ବଡ ଯେ, ସେ ବାହାସା ଆଉ ବୟସ ହେଲାଣି କି ଆଉ।
ହବନାଉ କାହିଁ ତମର ଇଏ ହଉନି କି?
ହୁଁ।
କିଛି ଫିଲ ହୁଏନି?
ନା।
ଉଁ ଖାଲି ତ ମଜା ନେବ।
ହଁ ବାଡୁଆ ରହିକିି ମଜା ନବା ନା।
ହୁଁ। ସବୁ ଚୁଟି ଫୁଟି କଟାକଟି ଚାଲିଛି।
କାହାର? ସବୁ ଗାଁ ପଡିଛି ନା।
ହୁଁ।
ତମେ କଣ ଯାଉନ କଣ ବାରିକ ଭଣ୍ଡାରୀ ପାଖକୁ ଯାଉନ କି?
ନା।
ଘରେ ଘରେ ମିସ୍ତ୍ରୀ ଆଉ କଣ ଯିବୁ?
ଘାରେ ଘରେ ମିସ୍ତ୍ରୀ ପରା।
ଯନ୍ତ୍ର ପାନ୍ତ ସବୁ ଘରେ ଅଛି ନାଇଁକି?
ହୁଁ ହୁଁ ଯନ୍ତ୍ର ଫନ୍ତ୍ର ସବୁ ଘରେ।
ସେଥିପାଇଁ ଆଉ ବିନା ଖର୍ଚ୍ଚ ଆଉ ମାଗଣା ମାଗଣା ହେଇଯାଉଛି ଆଉ।
ଆଉ କଣ?
ହଁ ହଁ।
ଆଉ ଦୋକାନ ଯିବାକୁ ପଡୁନି।
ବଢିଆ ଆଉ।
ଗାଁରୁ ବାହାରକୁ ଯିବାକୁ ପଡୁନାହିଁ ଆଉ।
ସେଇଆ ତ ଭଲ ଆଉ କଣ?
ହଁ ଗାଁରେ ଗାଁରେ ଏକା ସବୁ ଆଉ। କଣ କରିବା ଆଉ ଦୋକାନ ଖୋଲିଲେଣି ନା କଣ?
ଦୋକାନକୁ ଗଲେଣି ନା ନାଇଁ କହୁଛି।
ନା ନା ଆମର କାର୍ଯ୍ୟକ୍ରମ ସରିନି କାର୍ଯ୍ୟକଳାପ ଟିକେ ଅଛି ବାକି ଅଛି।
ଏବେ ବର୍ତ୍ତମାନ କଣ କରୁଛନ୍ତି?
ବର୍ତ୍ତମାନ ଟିକେ ଆମେ ଗାଧେଇବା ପାଇଁ ରେଡି ହଉଛେ।
ଆଜ୍ଞା।
ଆଉ ଗାଧେଇ ସାରିଲା ପରେ ଟିକେ ଖାନା ପିନା ଟିକେ ହବ ପୁଣି ପ୍ରସ୍ତୁତ ହବୁ ଦୋକାନ ଯିବା ପାଇଁ।
ଅ ହ।
ସେଇ ହିସାବରେ ଟିକେ ଦେଖିବାକୁ ପଡୁଛି ଆଉ
ହୁଁ।
ଓହୋ। ସମୟଟା ବହୁତ ଖରାପ ଚାଲିଛି।
ସମୟ ସେଇଟା ତ ସମସ୍ତଙ୍କ ଆଉ
ସମୟକୁ ଦେଖିବାକୁ ପଡିବ ହବନି।
ହୁଁ ହଁ ସେଇଟା ସମସ୍ତଙ୍କର ଖରାପ ସମୟଟା।
ବାଟ ମୋର ଦୋଷ ନାଇଁ କ ଗୀତ ନାଇଁ କି ସେ ଗୋଟେ।
ହୁଁ।
କି ଗୀତ ଗୀତ କିଛି ଗୀତ ବି ନାହିଁ ବାଟ ମୋର ଦୋଷ ନାଇ
ଆଛା ଆଛା ଆଛା ସେଟା କଣ କି ହଁ।
ଆଉ ତ ଭୁଲି ଯାଇଛି ଗୀତ ଗୁଡାକ ଆଉ କଣ?
ହାଁ।
ତାହେଲେ ଏଥର ନୂଆ ବର୍ଷରେ କଣ ହବ ଭୋଜି ଫୋଜି କିଛି ହବ?
ହଁ ବଡ ଭୋଜିଟେ ହବ।
ବଡ ଭୋଜି ନା ବଣ ଭୋଜି?
ବଣ ଭୋଜିବା।
ଅହ ହ। ମୁଁ ଭାବିଲି। ବଣଟା ଭୋଜିିହବ ବଡଟା ବଡ ଭୋଜିହବ ଆଉଥରେ।
ହଁ ହଁ।
ଆଉ ଆପଣଙ୍କ କେମିତି ଦେହ ପା କେମତି ଭଲ ଅଛି ନା ନାଇଁ?
ଅଛି ସେଇଭଳିଆ ଆଉ ଖରାପ ବେଶୀ ଟିକେ ଟିକେ ହଉଚି।
ଉଁ ହୁଁ ହୁଁ। ଆପଣଙ୍କର ପତ୍ନୀଙ୍କର।
ଆମର ପତ୍ନୀ ଅଛନ୍ତି ଆଉ ତାଙ୍କ ବାଟରେ ଆମ ବାଟରେ ଆଉ।
ଉଁ ହୁଁ। ଜା ହଉ ଭଲ।
ତା ସହିତ ଦେଖା ହବାର ନାଇଁ କା ସହିତ କଥାହବାର ନାଇଁ ସେଇଭଳିଆ ଆଉ।
ଓ ହୁଁ ତାହେଲେ ଦୂର ସମ୍ପର୍କୀୟ ପତ୍ନୀ ତାହେଲେ।
ଦୂର ସମ୍ପର୍କୀୟ ଆଉ ଦୂର ସମ୍ପର୍କୀୟ ଦୂର ଅବସ୍ଥା ହେଇଯାଇଚି ଆଉ ବେସି ନାହିଁ ସେମିତି କିଛି।
ଉଁ ହୁଁ। ହଁ ଝଗଡା ଫଗଡା ହେଲାନା କଣ।
ହବନି।
ଝଗଡା ଫଗଡା ହେଲାନା କଣ।
ସେମତି କିଛି ତ ପର୍ସନା ମାନେ ନିଜ କଥା କହିହେବନି।
ନା ହେରା କହିହବ କି ଆଉ।
ଏକୁଟିଆ ହିଁ ଭଲ।
ମନର ମନର କଥା ମନରେ ଥାଉ ଆଉ।
ମନ କଥା ମନେ ଥାଉ ତାକୁ ମନେ ପକାନା ଆଉ। ସେଇଭଳିଆ ଗଟେ ଗୀତ। ବାହାରି ସେଇ ହିସାବରେ ଚଳିବାକୁ ପଡୁଚି ଯୋଉ ଭଳିଆ ଗୀତ ବାହାରିଚି ସେଇ ଭଳିଆ ଚଳେଇବାକୁ ପଡୁଚି ନା।
ହୁଁ ଆଜି ପାଇଁ ସେତ
ନହେଲେ ସେଇ ଗୀତ ର କିଛି ରହିବନି ମହତ୍ବ ରହିବନି।
ହୁଁ।
ବୁଝିହଉଚି ସେଥିପାଇଁ ଆମେ ସେଇ ଗୀତର ମହତ୍ବ ରଖି ଦଉଚୁ ଆଉ।
ହୁଁ ହୁଁ।
ତ ଆଜି ପାଇଁ ଏତିକି ଥାଉଉ।
ହୁଁ ମନ। ତାକୁ ମନେ ପକା ନା ଆଉ।
ଭାଇ ଭଲ ଗାଉଚୁ ଆଉ କଣ ଗୋଟେ ସଙ୍ଗୀତଜ୍ଞ ହେଇପାରିବ।
ଆଜ୍ଞା ଆଜ୍ଞା ଠିକ୍ ଠିକ୍। ବାଧ୍ୟ ବାରଟା। ଅ ହୋ ଗୀତଟା ଶୁଣିକି
ଜୋଉ ନିଜ ନିଜକୁ ବହୁତ ଖୁସି ଅନୁଭବ କରିବ।
ଆଉ ଖୁସି ଅନୁଭବ କରିବ ମନଟା ବହୁତ ଉତ୍ପନ୍ନ ହେଇଯାଉଚି।
ହୁଁ।
ହୁଁ।
କଣ କହିଲେ।
ମନ ଟା ବହୁତ ଉତ୍ପନ୍ନ ହେଇଯାଉଚି କହୁଥିଲି।
ଟିକେ ଶୁଭେଇ ଲାନି ମତେ।
ଆମର ଏପଟେ ଟିକେ ଟାୱାର ର ଅସୁବିଧା।
ଉପଲବ୍ଧ ନାହିଁ ନା।
ହୁଁ ହୁଁ।
ଆପଣଙ୍କର ଜିଓ ନେଟୱର୍କ ପାଉଛନ୍ତି କି ପସା ପାଉଛନ୍ତି।
ଆମର ଜିଅ।
ଜଅ ନେଟୱାର୍କ ହେଲେ ତ ବହୁତ ତ ଜାହେଲେବି ଶୀଘ୍ର ଫାଷ୍ଟ ହବା କଥା ନା।
ଫାଷ୍ଟେ। ଟିକେ ନେଟୱାର୍କ ପ୍ରୋବ୍ଲେମ ଆଉ କଣ କଣ।
ହୁଁ ହୁଁ।